ଆଜ୍ଞା ଆପଣ କଣ ବ୍ୟସ୍ତ? ସ୍ତ ଥିଲେ କି?
ନାଇଁ ବ୍ୟସ୍ତ ନାଇଁ ଗୋଟେ କଟିଂ କରୁଥିଲି ଆଉ
ଆଜ୍ଞା ଆଜ୍ଞା କଣ କପଡା ସିଲେଇ କରୁଛନ୍ତି ଆପଣ? ସିଲେଇ କାମ ଆପଣ ଶିଖିଛନ୍ତି ତାହାଲେ?
ହଁ ଅଳ୍ପ ବହୁତ ଶିଖିଛି ଆଉ।
ଆଜ୍ଞା ମୁଁ ତ ଆପଣଙ୍କୁ କଲ କରୁଛି ମୋର କଲ ଟି ଲାଗୁନଥିଲା ମୁଁ ପୁନର୍ବାର ପୁଣି ତା ପରସ୍ପରକୁ ମାଗିଲଠାରୁ ଦେବାଠାରୁ ହିଁ କଲ ଆପଣଙ୍କୁ ଲାଗିଲା।
ଆଛା। ହଁ ଅସୁବିଧା କଣ ଏଇ ରଜ ପାଇଁ ଗୋଟେ। ସେ ଶାଢୀ ଆଣିଥିଲି ତ ତାର ବ୍ଲାଉଜଟା ସିଲେଇ କରୁଛି।
ହାତ ସିଲେଇ ନା ମେସିନ ରଖିଛନ୍ତି ଆପଣ?
ନାଇଁ ମେସିନ ରଖିଚି।
ଓହୋ ମେସିନରେ ସିଲେଇ ସବୁ ଶିଖିଚନ୍ତି ତାହେଲେ।
ହଁ ଅଳ୍ପ କିଛି ଶିଖିଚି ଆଉ। ସମ୍ପୂର୍ଣ୍ଣ ତ ନୁହଁ ଅଳ୍ପ କିଛି ଆଉ।
ଚୁର୍ଦାର ସିଲେଇ ଆସେ ଆପଣଙ୍କୁ?
ଅଁ ଚୁଡ଼ିଦାର ହଁ ଆସେ।
ହଁ ମୁଁ ବି କରିଚି କିଛି ହଳ ବାକି ମଝିରେ ଟିକେ ଏଠି ଦିନି ହେଲା ରହିଗଲି କରି ଆଉ। ଶିଖିଚନ୍ତି?
ଆଜ୍ଞା। ବ୍ଲାଉଜ ଶିଖିଚି।
ଆଉ ମାଡାମ ଆପଣ କ
ଭୟେସ ଆସୁନି ମ୍ୟାଡ଼ମ।
ଏନ୍ତିନି ଶୁଣିପାରନ୍ତି ଏବେ ମୋ କଥା?
ହଁ ଏବେ ଶୁଣିପାରୁଛି।
ଆଜ୍ଞା ମୁଁ କହିଲି ଆ ଆପଣଙ୍କର ଯୋଉ ଛୋଟ ଝିଅଟିଏ ଅଛି ତା ପାଇଁ ଫ୍ରକ ତିଆରି କରି ଶିଖିଚନ୍ତି ନାଁ ନାଇଁ?
ହଁ ତାପା ପାଇଁ ଶିଖିଚି ହେଲେ କେବେ ତିଆରି କରିନି। ହଁ ଶି ଖିଚି କିନ୍ତୁ କେବେ ତିଆରି କରିନି।
ଅହ ଦେଖିବେ କେବେ କରିବେ ଝିଅ ଅ ମୁଁ କହିଲି କି ଆପଣଙ୍କ
ଆଜ୍ଞା।
ଆଣି
ଅଁ ଝିଅକୁ ଦୁଇ ବର୍ଷ ପାଞ୍ଚ ମାସ।
ଆଜ୍ଞା ଆଜ୍ଞା ଆ ମୋ ପୁଅ ମୋ ପୁଅ ମଧ୍ୟ ଆପଣଙ୍କ ଝିଅର ବା
ହଁ ପାଖାପାଖି ସମାନ ବୋଧେ।
ପେୟ ବିଷୟରେ ଟିକେ ଆପଣଙ୍କ ସହିତ କଥା ହେଲେ ଭଲ ହବ। ଆପଣ କିଛି କହିବେ ଆଜ୍ଞା ମୁଁ ବି କିଛି କହିବି କି ନୂଆ ନୂଆ ଜିନିଷ ଆପଣଙ୍କ ଠାରୁ ଜାଣିବାକୁ ମିଳିବ। ଭଲ ହବ ଟିକେ। ନାଁ କଣ କହୁଚନ୍ତି? ଆଜ୍ଞା ଆଉ ମ୍ୟାଡମ ଆ ଆପଣ କଣ କଣ ଖାଇବାକୁ ଝିଅକୁ କେମତି କଣ ଦିଅ
ମୁଁ ତ ତ ପ୍ରଥମେ ସଖାଳୁ ତାକୁ ଚୁଡ଼ା ଗୁଣ୍ଡ ଆଉ ହଲିସ ଦିଏ।
ହଁ ଲଖସ ଦିଅନ୍ତି।
ତାପରେ ଆଜ୍ଞା।
ମ୍ୟାଡ଼ାମ
ହୁଁ
ଡକ୍ଟର କ ପରାମର୍ଶ କଲା ଠାରୁ କି ଦବା ପାଇଁ ମତେ ଡକ୍ଟର ମନା କରୁଛନ୍ତି କହୁଛନ୍ତି କି ନାଇଁ ସେଥିରେ ଟିକେ ଚିନି ଭାଗ ଅଧିକା ମୁଁ ଗତକାଲି ମଧ୍ୟ ଯାଇ
ଆଜ୍ଞା ଆଜ୍ଞା।
କହୁଛନ୍ତି ମୁଁ କହିଲି କି ସାର୍ କିଛି ପୁଅ ପାଇଁ କିଛି ପ୍ରୋଟିନ ପାଉଡର ଲେଖନ୍ତୁ। କିମ୍ବା ଅ ତର ହାଇଟ୍ ପଢିବା ପାଇଁ କିଛି ସେମିତି ଜିନିଷ ଲେଖନ୍ତୁ ଯୋଉଟା କି ଆମେ କ୍ଷୀରରେ ମିଶେଇକି ଆପଣ କି ବାହାରକୁ ଆସ ଆଉ କ୍ଷୀରରେ ମିଶେଇକି ପିଇବା ପାଇଁ ଦେଇପାରିବୁ। ହଁ ଯେ ସେ ଟିକେ ସୁସ୍ ହେପାରିବ।
ନାଇଁ ମୁଁ ତମେ ତ କିଛି ବାହାରର ପକେ ସେଟ
ଆଜ୍ଞା ଆଜ୍ଞା।
ମୁଁ କହିବି ମୁଁ
ହଁ କୁହନ୍ତୁ।
ଆର କିଛି ବି ଏଇ ଯୋଉ ନାଇଁ ଦ ମୁଁ ଦଉନଥିଲି ପ୍ରଥମରେ ବି ଦଉନଥିଲି ସେ କିଛି ବି ଦନି
ମ୍ୟାାମ ଟିକେ ଟକ୍ ଟକ୍ ଟକ୍ ଟ ହଉଛି ଟିକେ ବାହାରକୁ ଆସିବେ କି
ହଁ ହଁ।
ହଁ ମୁଁ ବି ମୋ ଛୁଆକୁ କିଛି ପ୍ୟାକେଟ ଫୁଡ ଦିଏନି ଯେମତି କି ଆପଣ କହିପାରିବେ କୁୁରକୁୁରୀ ହେଲା ବିଭିନ୍ନ ପ୍ରକାରର ସବୁ ଆସୁଛି ଆମର ଯେମତି ଚିପ୍ସ ହଉ ପାମ୍ପଡ ହଉ ଯାହାବ ଆସୁଛି କି ଯେମିତି ଫ୍ରୁଟି ହେଲା ଆ କିଛି ଧର ଲିଡ ଟାଇପ ର ଯାହାବ ସବୁ ତା ଜିନିଷ ଯାହା ବି ଆସୁଛି। କୌଣସି ପ୍ରକାର ପ୍ୟାକେଟ ଖାଦ୍ୟ ମୁଁ ଛୁଆକୁ ଦିଏନି ଖାଇବା ପାଇଁ କାଁକିନା ଆପଣ ଜାଣିଥିବେ ସେଥିରେ ସବୁ ବିଭିନ୍ନ ପ୍ର ଆଜ୍ଞା।
ମୁଁ କହିଲି ଏବେ ତାର ସ୍ୱାସ୍ଥ୍ୟ ବହୁ କମିଗଲା ତ। ଯୋଉ ଡକ୍ଟରଙ୍କୁ ଦେଖଉଥିଲି ତାଙ୍କୁ ଓ ପରାମର୍ଶ କରି ହଁ ଛୋଟ ପିଲାମାନଙ୍କର ଯ ଭଳି
ବେବି ହର୍ଲିକସ ଦଉଛନ୍ତି ଆପଣ। ବେବି ହଲିକ୍ସ ଦଉଛନ୍ତି ନା କଣ ଦଉଛନ୍ତି ଜୁନିୟର ହଲିକସ କ ତାର ନା କଣ? ମୁଁ ତ ଦେଇନହିଁ ଆଜ୍ଞା ଆଜ୍ଞା ମତେ କିନ୍ତୁ ସାର୍ ମନା କରୁଛନ୍ତି। କାଲି ଯାଇଥିଲି ମୁଁ କହିଲି ସାର୍ ଆଉ ଛୁଆଟି କିଛି ଖାଦ୍ୟ ଖାଉନାହିଁ। ମତେ ପ୍ରାୟ ଦୁଇ ମାସ ହେଲାଣି ବହୁତ ହଇରାଣ କରୁଛି ଆଉ ଟିକେ ଖାଇବା ପାଇଁ କି କିଛି କଣ ଦେଲେ ଛୁଆଟିର ଦେହ ଟିକେ ଭଲ ରହିବ ସେ ବିଷୟରେ ଟିକେ କୁହନ୍ତୁ। ହେଲା କି?
ଆଜ୍ଞା।
ସାର୍ କଲେ କି ତମେ ଘଇ ଖାଦ୍ୟ। ହଁ ସାର୍ କହିଲେ କି ଯେତ ଘରୋଇ ଖାଦ୍ୟ ଅଛି ଯେମିତି କିି ଅଣ୍ଡା ହେଲା ଉ ମାଛ ହେଲା ମାଂସ ହେଲା କି ଫଳ ଯେକୌଣସି ଫଳ ଦେଇପାରିବେ ଆପଣ।
ଆଜ୍ଞା। ଫଳଟା ଆମର କଣ ହଉଛି କହିଲେ ଏ ଫଳ ଟା ଦେଲେ ଏ ମାନେ ସେ ଖାଦ୍ୟ ଖାଇବା କଥା ସେ ଟାଇମରେ ଖାଦ୍ୟ ଖାଇବନି ସେଥିପାଇଁ ପ୍ରାୟ ମାନେ ଡାକ୍ତର ମାନେ ଯେତିକ ମୁଁ ବି ମାନେ ମୋବାଇଲ। ଦେଖିଛି ସେମାନେ କହନ୍ତି କି ଏ ଯୋଉ ଆମେ ଛୋଟ ପିଲାଙ୍କୁ ମାନେ
ନାଇଁ ମ୍ୟାଡ଼ମ୍। ଆପଣ ଟିକେ। ନା ନା ଆପଣ ମୋବାଇଲରେ ଦେଖିବା କଥା କହିଲେ ଯେ ଆମେ ମୋବାଇଲ ରେ ଦେଖିବେ ଅପେକ୍ଷା ଆ ଆପଣ ଧର ୟୁଟ୍ୟୁବରେ ଦେଖୁଥିବେ। କୋଉ ଡାକ୍ଟର ଡକ୍ଟର ହୁଅନ୍ତୁ ବା କିଏ ବି କିଛି ବି ପରାମର୍ଶ ଦେଇଥିବେ। ତା ଅପେକ୍ଷା ଆମେ ନିଜେ ଯାଇକି ସାରଙ୍କ ସହିତ ପରାମର୍ଶ କରିବାଟା ଡାକ୍ତରଙ୍କ ସହିତ। ତ ଟିକେ ବେଶି। ଭଲ ଆମେ ତ ୟୁ ଟ୍ୟୁବ୍ ରେ ଦେଖିନେ। ପ୍ରକୃତରେ ଜାଣିନେ, କିଏ କେତେ ସତ କଥା କହୁଛି। କିଏ ଡାକ୍ତର କି ନୁହେଁ, କି ଭୁଲ କିଛି ଯୋଉଟା କି କୁହନ୍ତି। ଉ ତାଙ୍କର ନାଁ ର ପରିଚୟ ର ଗୋଟେ କାର୍ଡ ବନେଇ ଦେଇକି, ରଖିଦେଇକି ଡାକ୍ତର ବୋଲି କି ପ କପି ଥାଉ ପାରିଥାନ୍ତି ଏମିତି ବି ହେଇଥାଇପାରେ ସେଥିପାଇଁ ଆମେ ନି ଆଜ୍ଞା ସେ ଆଉ ଗୋଟେ କଥା, ସାର୍ କହିଲେ କି ପିଲା ଯୋଉ ଖାଦ୍ୟ ଖାଉନି। ମୋର ପୁଅ ଟା ଟିକେ କଣ କହିଲା, ବହୁତ ହଇରାଣ କରୁଛି ଖାଇବା ପାଇଁ ହେଲା କି ସେ କି ତମେ ହଁ ତ ତ ଟକା ଖାଦ୍ୟ ଯେତେ ମାନେ କୁହନ୍ତୁ ଆଜ୍ଞା, ତାପରେ ଯୋଉ ଖାଦ୍ୟ ହେଲା। ଧର ବାହାର ଖାଦ୍ୟ ଟା ଦେବା ପାଇଁ, ଟୋଟାଲ ମନା କରିଦିଅନ୍ତି ମତେ। ଚକ ହେଲା କୁର୍କୁରି ହେଲା ଆଉ ଟିକେେ କଣ କହିଲେ, ଦେଖେଇବେନି, ଫୋନ୍ ଦେଖେଇବେନି। ଏସବୁରେ ମା କରିଛନ୍ତି, ହେଲା କି କହିଛନ୍ତି କି, ଯେତେ ଘରୋଇ ଖାଦ୍ୟ ଅଛି। ଆଞା, ଆଞା, ସାର୍ ମାଡାମ୍ ଆପଣଙ୍କ ଭଏସ୍ ଟିକେ, ଭଏସ୍ ଟିକେ ଟକ୍ ଟକ୍ ହଉଛି ହେଲେ କି ଅ ହଁ ତାପରେ ହଁ, ହଁ। ଏବେ ଭଲ ଆସିଲା। ଆପଣ କଥା ହେବେ ଆରାମସେ। ମୁଁ କହିଲି କି, ସାର୍ କହିଲେ କି, ଯଦି ପିଲା ଖାଦ୍ୟ ନ ଖାଉଛି ତମେ ଚାହିଁବ ଯଦି, ଭାତ ହେଲା ଯେମିତି ଡାଲି ହେଲା, ଆମର ଆଳୁ ଭର୍ତ୍ତା ହଉ କି ଆଳୁ ଭଜା ହଉ ମାନେ, ଘରୋଇ ଖାଦ୍ୟ, ମାନେ ଯୋଉଟା କି ଛୁଆର ପାଟିକି ଟିକେ ସୁସ୍ବାାଦୁ ଲାଗିବ। ଆମେ ବାହାର ଜିନିଷ ସେ ଯୋଉ ଖାଦ୍ୟ ଟା ଛୁଆ ଖାଉଛି, ତା ପା ପାଟିରେ ଲାଗୁଛି। ତେଲ ମସଲା, ଛଣା ଛଣି ହଉ କି, ମିଠା ମିଠି ହଉ। ଥରେ ଲାଗିଲା ମାତ୍ରେ, ଛୁଆ ଦିନକୁ ଦିନ ଯେମିତି ଏ ବଡ ହଉଛି, ମାନେ ସେ ଖାଦ୍ୟର ତ ସ୍ଵାଦ ମ କଗା ଜିନିଷ ଖାଇବା ପାଇଁ ଇଛା କରିବନି, ହେଲା କିି, ସେଥିପ୍ରତି ଟିକେ ସାର୍ ଟିକେ ବେଶୀ ଧ୍ୟାନ ଦେବା ପାଇଁ ମତେ କହିଛନ୍ତି। ହେଲା କିି ଆଉ ମ୍ୟାଡ଼ାାମ ଆପଣ
ଆଉ
ଆଜ୍ଞା, ସେ ସେମିତି ପୁନର୍ବାର ଶୁଣ ଯାଉଛି। ଆଜ୍ଞା, ଆଜ୍ଞା। ମୁଁ କହିଲି କି, ମାଡାମ୍ ଆପଣ, ଆଗ ଆପଣ, ଆପଣଙ୍କ ଛୁଆକୁ ଛ ତୁଆ ଖାଇବାକୁ ଖେଳ ଦିଅନ୍ତି କି ନାଇଁ
ହବ
ଆଜ୍ଞା। ଆଉ ଛତୁଆରେ, ମ୍ୟାଡାାମ ଆପଣ କଣ କଣ ପକାନ୍ତି? ସବୁ ମତେ ଟି କେ କହିଲେ
ଛତୁଆରେ ମୁ ପକାଏ ଚୁଡା, ଆଉ ପକାଏ ଓଟ୍ସ୍, ପକାଏ। କ ଆଗରୁ ରଖେ ମା କ ଏବେ ଆଉ ଟିକେ ମାଣ୍ଡିଆ ଦନ ଥଣ୍ଡା ତାକୁ ହେଗ ଆଉ ପକଏ ସବୁ ପ୍ରକାର ଡ୍ରାଇ ଫ୍ରୁଟ ପକାଏ। ଶୋଲା ପକାଏ
ଆଜ୍ଞା ଆଜ୍ଞା ମୁଁ ଆଜ୍ଞା କଣ ପକାଏ ଜାଣିଛନ୍ତି ନା ମୁଁ ଚୁଡ଼ା ିରେ ମାନେ ଯୋଉ ଚୁଡ଼ା ପକାଏ। କା ଯୋ ପକାଏ ଗହମ ପକାଏ ଆଲମଣ୍ଡ ପକାଏ। ପଖା ହେଲା ଅଖ ପାରିବେ ଆପଣ ଯଦି ଚାହିଁବେ। ଏଆ ଆଉ ଆଗରୁ ଦଉନଥିଲି ହେଲା କି। ଚାଉ ଦଉନି ମତେ ଜଣେ ମୋର ଭାଉଜ କହିଲେ କି ତୁଳସୀ ଯିବା ଦ୍ଵାରା ତାର ସୁ-ସ୍ଵାସ୍ଥ୍ୟ ଅବସ୍ଥା ଟିକେ ଭଲ ଆସିବ। ସୁଧାଇବ ସେଥିପାଇଁ ମୁଁ ତାପରେ ଚାଉଳ ଆରମ୍ଭ କଲି ଆଉ
ଆଉ ଆପଣଙ୍କୁ ଫରକ କଣ ଜଣାପଡ଼ୁଚି।
ଛୁଆ ଯେତେବେଳେ ଟିକେ ଖାଆ ହଁ ଆପଣ କୁହନ୍ତୁ?
ମୁଁ କହିଲି ଆପଣ ଯେଉ ଚାଉଳ ଦେଉଛନ୍ତି ତାପରେ ତା ଆପଣ କିଛି ଫରକ୍ ଦେଖିଲେ ନା ନା
ମ୍ୟାଡାମ ଆପଣଙ୍କ ଭଏସ ଟିକେ ଭଲ ସେ ଆସୁନି ମୁଁ କହୁଛି କି ମୁଁ ଚାଉଳ ଦବା ପରେ ଛୁଆ ଯୋଉ ସ୍ଵାସ୍ଥ୍ୟବସ୍ଥା ସେ ଯେତିକି ଥିଲା ଧୀରେ ଧୀରେ ମାନେ ୱେଟ ମାନେ ଯୋଉଟା କୁହନ୍ତି ଆମର ଓଜନ ପୁରା କମ ଥିଲା ଛୁଆ ଧୀରେ ଧୀରେ- ପଚିଶ ଗ୍ରାମ ହଉ ପଚାଶ ଗ୍ରାମ ହଉ ଧୀରେ ଧୀରେ ଟିକେ ବଢିବାକୁ ଲାଗିଲା ହେଲା କି
ଆଚ୍ଛା ଆଛା
ଟିକେ ଚୁଡା ଗୁଣ୍ଡ ପ୍ରତି ଟିକେ ଟିକେ ବେଶୀ ଧ୍ୟାନ
ହୁ
ମ୍ୟାଡ଼ାମ ଆଉ ଜଣେ ଜଣେ ସାର୍ କହୁଛନ୍ତି କି। ମୋ କଥା ଶୁଣି ପାରୁଛନ୍ତି ନା? ହଁ ଜଣେ ଜଣେ ସାର୍ କହୁଛନ୍ତି କି ଯେମତି ଆପଣ କହିଲେ ମୁଁ ୟୁଟ୍ୟୁବ ରୁ ଦେଖୁଛି ହେଲା କି। ୟୁଟ୍ୟୁବରେ ମୁଁ ମଧ୍ୟ ଦେଖିଛି ସେ କୁହନ୍ତି କି। ଯୋଉ ଆମେ ଯ ବାହାରର ଦେବା ପାଇଁ ତ ବହୁତ ସେମାନେ ମନା କରନ୍ତି।
ହୁଁ।
ତୋରେ। କଉଟା କହୁଥିଲେ କି? ବାହାରର ଖାଦ୍ୟ ଯୋଉଟା କି ଆମେ ଆଉ କିଏ କହିଲା ହ୍ରଲିକ୍ସ ହେଲା ସେ ଜିନିଷ ଆମେ ମିଶେଉଛୁ ମିଶେଇବା କଁ ହଉଚି କି ଲାକ୍ଟୋଜେନ ତ ତ ବହୁ ମିଠା ଆସୁଛି କିଛି କି ଲୋକ ଅଛନ୍ତି। ଯଉଟା କି ଆପଣ କହିଲେ ଘରୋଇ ଖାଦ୍ୟ ଦଉଛନ୍ତି। ଯୋଉ ଘରୋଇ ଚୁଡ଼ାଗୁଣ୍ଡ ପ୍ରସ୍ତୁତ କରୁଛନ୍ତି। କି। କସ୍ତୁରୀ ଛତୁଆ ହେଲା ସେ ସବୁ ଜିନିଷ ଦଉଛନ୍ତି। ଦଉଛନ୍ତି କି ନାଇଁ କିନ୍ତୁ ସେଥିରେ ଆମେ କଣ ଦେଖିପାରୁଛୁ। ସେଥର ଆମେ ଗୋଟେ ପକଉଛେ ସେ ସେ ମ ପଚାଶ ଗ୍ରାମ କରିଛନ୍ତି। ବା ମିଶେଇଛନ୍ତି କି ଆମେ ତ ସେଇଟା ଜାଣିପାରୁନି ଆମେ ପଇସା ଦେଇ ଦଉଛେ। ଦୋକାନରୁ ତ କିଣିକି ନେଇ ଆସୁେଚେ କିନ୍ତୁ। ମାଟ ଟା କେତେ ଆମ ଜଣାନାହିଁ।
ନାଇଁ। ନାଇଁ ମୁଁ ମର କହୁନଥିଲି କିନ୍ତୁ ଏବେ କିଣା ହ
ଆପଣ କଥା କହିଲେ ଯୋଉ ୟୁଟ୍ୟୁବ ଦେଖିବା କଥା ଆଜ୍ଞା। ଆପଣ ଯୋଉଟା ୟୁଟ୍ୟୁବରୁ ଦେଖିବା କଥା ବହୁ କହୁଛନ୍ତି କି ମା ମାନଙ୍କୁ କଷ୍ଟ ପଡିବ ବୋଲି ହେଲା କି ମା ମାନେ କଣ କରୁ ପାଇଁ। କୋଉ
ହୁଁ
ସାଙ୍ଗେ ସାଙ୍ଗେ ଛୁଆକୁ ଖୋଇଦେଲେ ଯଦି ମା ମାନେ ଟିକେ ଘରେ ହାତ ତିଆରି ଅନ୍ୟ କିଛି ଖାଦ୍ୟ ଯେମିତି ତଟକା ଖାଦ୍ୟ ମୁଁ କରିଲି ଭାତ ହେଲା, ଡାଲି ହେଲା, ଭର୍ତ୍ତା ହେଲା ଖାଦ୍ୟ ହାତରେ ଯଦି କିଏ ଖାଦ୍ୟ ଦେବେ ଛୁଆ ଟିକେ ଇଛା ପ୍ରକାଶ କରେ, ଯେମିତି କି ମୁଁ ଖାଉନି। କହିବା କି ଯଦି ତମେ କରବ ଛୁଆ ତମ ପଛରେ ନୁହଁ ବରଂ ତ ତମେ ତାଙ୍କ ପଛରେ ଖାଇବା ପାଇଁ ଗୋଡେଇବନି ବରଂ ଛୁଆ ଖାଦ୍ୟ ପଛରେ ଗୋଡେଇବ। ଖାଇବା ପାଇଁ।
ହଁ ହଁ ଠିକ କଥା।
ପୁ